ହ୍ୟାଲୋ।
ହଁ ହ୍ୟାଲୋ।
ହଁ।
କଁ କରଚୁ?
ଶୋଇଛି ଆଉ ତମେ କଁ କରୁଛ?
ହେଇ କିଛି ନାହିଁ ଶୋଇଛି ଆଉ ରାତିରେ ଆଉ କଣ ବି କରିବ ମଣିଷ।
ହୁଁ ସେ ତମ ପାଖରେ ବହୁତ କାମ ଥାଏ, ତମେ ଆ ବିଜି ପର୍ସନ୍।
ହଁ ସେଇଟା ବି ଠିକ କଥା, ରାତିରେ ଆଉ କଣ କାମ ରାତିରେ ବି କାମ କେତେ କରିବ ମଣିଷ ନିଜେ କୁହ।
ହଁ ତମ ଘରର ତମେ ହଉଛ ତମ ଘରର ଝିଅ। ବାଇଚାନ୍ସ ପୁଅ ହେଇଯାଇଛ ଘରେ। ତ ମାଣବସା ଗୁରୁବାର ତମେ ଝୋଟି ପକୋଉଛ। ରୋଷେଇ କରୁଚ ଅ। ଆଣ୍ଟି ଖାଲି ଆଣ୍ଟି କ ସେ ଝିଅ ଅଛି କାହିଁକି।
ଘରେ ରହିଲେ କରିବାକୁ ପଡ଼େ ଆଉ।
ହଁ ହଁ ମୁଁ ତ ଘରେ ରହୁଛି ମୁଁ କାହି କେତେ କାମ କରୁଛି ସେଇଟା ମୁଁ ବି ଜାଣିଛି।
ଆଉ ତୁ ଅକର୍ମ ତମର ବଡ ଘର। ସମସ୍ତେ ଅଛନ୍ତି ସବୁ କାମ କରିବାକୁ ସେଥିପାଇଁ।
କହିଲ। ଆ ମତେ କାମ।
ଆ ତତେ କହିନି ମୁଁ। ତତେ କରିବୁ ମୁଁ ତତେ କାଇ ମୁଁ କହିବିିନି ମା ଆଉ ଅଲଗା ସମସ୍ତଙ୍କୁ କହିବି।
କିଲ ମତେ ମୁଁ
ଆରେ। ଭୁଲ ବୁଝିଲୁ କିଏ ଜଣେ ସୋଇ ନାହାଁନ୍ତି ପାଖରେ କିଏ ସେ?
ଖୁଡ଼ି ଶୋଇ। ଖୁଡ଼ି ସୋଇ ନାହାନ୍ତି।
ଖୁଡ଼ି ପ୍ରଣାମ।
ହୁଁ ଖୁଡି ତମକୁ ସେ ପ୍ରଣାମ କହିଲେ।
ଖୁଡ଼ି ଜାଣିଛନ୍ତି ମୁଁ ଶୁଭମ୍ ବୋଲି?
ହଁ। ଆର୍ଶୀବାଦ ଆଶୀର୍ବାଦ ହୁଁ।
କେତେଟା ଯାଇଛି କଲ୍?
ଖୁଡି ଙ୍କର ତାଙ୍କର ଏ ହେଇ ହେଇ। ହେଇ।
ଏବ ଆଉ ହଁ ମାନେ ଯୋଉ ଇଏ ଆଙ୍କୁ। ଆଙ୍କୁ କଲ୍ କରିଥିଲେ ଭାଇନାଙ୍କୁ। ଖୁଡିକୁ ଭାଇ ନୁହଁ ଖୁଡିଙ୍କ ସ୍ଵାମୀ କଣ ହେବେ ଖୁଡ଼ା। ଦାଦା ଦାଦା। ଦାଦା ଦାଦାଙ୍କୁ କଲ୍ କରିଥିଲେ।
ହଁ ସିଏ ତାଙ୍କର ସବୁ। କା ଯାହା ତାଙ୍କର ଥିଲା ସବୁ କାର୍ଯ୍ୟକ୍ରମ ସାରିକି ଆସିକି ଶୋଇଛନ୍ତି। ଦାଦା ଏବେ ଯାଇଛନ୍ତି ତାଙ୍କ ଡ୍ୟୁଟି ପଡିଛି। ପ୍ରେସିଡେଣ୍ଟ ଡୁଟି ପଡ଼ିଛି ମୟୂରଭଞ୍ଜ ଯିବେ ଆଉ।
ପ୍ରେସିଡେଣ୍ଟ୍?
ହଁ ପ୍ରେସିଡେଣ୍ଟ୍ ଆସିବନି କି?
ଆରେ ଦ୍ରୌପଦୀ ମୁର୍ମୁ ଆସିବନି।
ହଁ ଯିବି ଦ୍ରୌପଦୀ ମୁର୍ମୁ ଗୋଟେ ହଁ ହଁ। ମୁଁ ଭାବିଲି ଦାଦା ପ୍ରେସିଡେଣ୍ଟ୍ ଅଛନ୍ତି।
ମୋ ଦାଦା କାଇଁ ମୋ ଦାଦା କାଇଁ ପ୍ରେସିଡେଣ୍ଟ୍ ହେବେ।
ହଁ।
ହେ ଭଗବାନ। ଓଡିଶା ବାହାରେ ରହୁଛି ଏ ଛୁଆ ଟା।
ଚୋପ୍ ଆଉ
ଏମତି ଅଧା ଦିନରେ ଏଇତି ଵାଉଳ ହଉଛି ସବୁବେଳେ ଏମିତି ଵାଉଳୁଛି। ମୋ ଖୁଡିଙ୍କ ନାଁ ଖୁଡିଙ୍କ ନାଁ ମୁନି ମୁଣି ମୁଣି।
ମୁଣିି?
ମୁନି।
ନାମ ମୁଇ ଡ଼ାଲିଙ୍ଗ। ତେରେଲିଏ।
ହେକେ ହେକେ
ହଁ। ଗୋଟେ ଗୀତ ସଙ୍ଗୀତ ଆଉ। ମୁଁ ଖାଇଲି କଣ ଖାଇଥିଲି ଆଜି କଣ ମନେ ପଡୁନି। ଆ ରାତିରେ ଟିକେ ବିରିୟାନୀ ଖାଲି ଭାତ ଖାଇଥିଲି ସନ୍ଧ୍ୟାବେଳେ ଚିକେନ ବିରିୟାନୀର ଖାଲି ରାଇସ୍ ଖାଇଲି ଆଉ ଅଣ୍ଡା ଖାଇଲି।
ଆଛା। ଚିକେନ ଛାଡିକି ତୁ ବହୁତ ବଡ ଭୁଲ କରିଛୁ ହେଲା।
ହଁ କୁହନି କୁହନ ନାଇ ଛାଡ ଭଲ କରିଛି ମାଂସ ହାରି ଏ ମାଂସସୀ ହବା ଭଲ ନୁହ ଜମା ଦେହ ପାଇଁ ବହୁତ କ୍ଷତିକାରକ।
ଖାଇଦେଲ ଅଣ୍ଡା ମାଛ ଯୋଉ ଖାଉଛ ସେଟା ଆଉ ମାଂସରେ ଯାଉନି ସେଟା ଆଉ ମଣିଷ କଟଣ ତମେ ସେ କୁକୁଡାର ଛୁଆଟାକୁ ଆଣିକି ଖାଉନ ସେଇ ତ କଟମ ହ ଅଣ୍ଡା ଭେଜରେ ଯାଉଛି ନାଇଁ।
ନା ସେଇଆ ପା। ନା ନା ତୁ ବିସିଏ କରୁଛୁ ସେ ହେୁ ବିସିଏ କରୁଛୁ ତୁ କେମିତି ଜାଣିବୁ। ଅଣ୍ଡା କୁକୁଡାର ଛୁଆ କେମିତି ହେଲା ମତେ ବୁଝା।
ଆଚ୍ଛା। ଯେତେବେଳେ ଗୋଟେ କୁକୁଡ଼ା ଅଣ୍ଡା ଦେଲା ହଁ ମୁଁ ବୁଝଉଛି ଶୁଣୁନା। ଗୋଟେ କୁକୁଡ଼ା ଅଣ୍ଡା ଦେଲା ସିଏ ଯେତେଲେ ଅଣ୍ଡାକୁ ଉଷୁମ କରି ଏକୋଇଶ ଯେ ଉଷୁମ କରିବ ତା ଭିତରୁ ଉଷୁମରେ ଛୁଆ ବାହାରେ ସେଇ ଯୋଉ ତା ଯୋଉ ଅଣ୍ଡାର ଯୋଉ କେଶର ଯଉ ୟଲୋ ୟଲୋ କଲରର ପାର୍ଟ ଏ ହଳଦିଆ କଲରର ପାର୍ଟ। ସେଇଥିରୁ ସୁ ତାର ଛୁଆଟା ବାହାରେ ବୁଝିଲ ହଁ।
ଆଛା କେମିତି?
କଣ କେମିତି ଆମେ କୁକୁଡ଼ା ରଖିଥିଲୁ ଆମେ ଜାଣିଛୁ।
କଣ ଟା କଣ ଟା?
ଆମେ କୁକୁଡ଼ା ରଖିଥିଲୁ ଆମେ ଜାଣିଛୁ।
କୁକୁଡା ରଖିଥିଲ ତମେ ସେ କୁକୁଡା ଭଲ କରି ରଖଥିଲ ମାନେ ତୁ କେମିତି ଶୁଣୁ ଯୋଉଟା ମାନେ ଗୋଟେ ଅଣ୍ଡା ଦି ପ୍ରକାରର। ଗୋଟେ ଫର୍ଟିଲାଇଜ ଗୋଟେ ଅନଫର୍ଟିଲାଇଜ। ବୁଝିଛୁ ସେଇଟା ଯୋଉଟା ଥାଏ ସେ ଟା ହଉଛି ଅନଫଟିଲାଇଜ ଯୋଉଟା କି ହଁ ଆମେ ଯୋଉଟା ଖାଉଛୁ ସେଥିରୁ ଅଣ୍ଡା ହୁଏନି ଯଉଥିରୁ ଅଣ୍ଡ ନା ଛୁଆ ହୁଏନି ହଁ।
ହୁଁ ଅଣ୍ଡା ହୁଏନି ନା
ବୁଝିପାରୁଛୁ ହୁଁ। ସେଥିରୁ ଛୁ ଆମେ ଯୋଉ ଅଣ୍ଡା ଖାଉଛୁ ସେ ଅଣ୍ଡ ରୁ ଛୁଆ ହଉ ହବବି ନହିଁ ସେ ଗରମ ଦେଲେ ତୁ ଥୁ ତୁ ତା ଉପରେ ବସି ପଇଲେ ଯାହା ହେଲେ ଛୁଆ ହବ ବି ନୁହଁ।
କାଇହିଁ ହବନି କାଇଁ ହବନି ମତେ ଗୋଟେ କଥା କୁହ? ହବନି କାହିଁକି କୁ କୁ ଅଣ୍ଡା ତ କୁକୁଡ଼ା ଦେଲା ନା। ସେ ତମର ସେ କୁକୁଡ଼ା
ଣ୍ଡ
ଅଣ୍ଡା ଅଣ୍ଡା ତ କୁକୁଡ଼ା ଦେଲା ନା କୁକୁଡ଼ା ଅଣ୍ଡା କୁକୁଡ଼ା ଅଣ୍ଡାରେ ଛୁଆ ବାହାରେ କୁକୁଡ଼ା ତ ଅଣ୍ଡା ଦେଲା। ଛୁଆ କାଇଁ ବାହାରିବନି।
ନା ସବୁରୁ ବାହାରେନି ନା।
କାହିଁକି?
ସବୁରୁୁ ବାହାରେନି। ଆରେ ପିରି ଯୋଉ ଥାଏ ମାନେ ଦେଖେ କେମିତି ବୁଝେଇିବି ତତେ ଗୋଟେ ଯୋଉ ମାନେ ଯୋଉଟା ହୁଏ ଯୋଉଟା ମାନେ ରେଷ୍ଟୋ ସାଇକେଲ ଯଉଟା ହୁଏ ସାଇକେଲ ହେଲା ତ କୁକୁଡା ହୁଁ।
ଶ ଛାଡ ଛାଡା ସେ ସବୁ ଛାଡା
ହଁ ହଁ
ସ ଆମ ଠିକ ଏଇଟ ସବୁ କଥା୍ୟାଲ
ତାପରେ ଖଣ୍ଡ ଖୁଡି କଣ କହୁଛନ୍ତି? ମୋ କଥା ପଚାରୁଚନ୍ତି। ମୁଁ ସିଏ ଖେଳୁଚନ୍ତି।
ହୁଁ ଜାଣିଛନ୍ତି ଜାଣିଛନ୍ତି ହେ ତାଙ୍କର ମନେ ପଡୁନାଇଁ।
ଓହୋ ହଁ ମ ଦିଦି। ଚାରିଟା ଛୁଆ ହେଲେ ଆଉ କୋଉଠି ମନେ ରହିବ। ଖାଲି ଛୁଆଙ୍କ କଥା ଭାବିବୁ
ହୁଁ ହଁ ଆଣ୍ଟି ଶୋଇପାଇଲେ?
କିଏ ନା ନା ଶୋଇନି ଶୋଇଥିଲା। ପ୍ରଶ୍ନ ହେଲା ନାନା ବି ସେପଟେ ସବୁ ସେପଟେ। ଓ ମୁଁ ଆସିଛି ଏ ପଟକୁ କଥାକାଲି
ଆଚ୍ଛା ଏବେ ଯାଇକି ମାମା ପାଖେ ଯାଇ ସୋଇ ପଡିବ ନା?
ହଁ।
ହଁ ମାମା
କାହୁ କହି ଉଁ ଏ ଏସ୍ ଏ ସି ଲାଗିଛି ଏ ସି।
ଏ ନାଇଁ ଏସିି ଗୋଟେ ବାହାନା ମାମା କୋଳେ ଶୋଇବା ସେଇଟା ଗୋଟେ କଥା ସେଇଟା କହୁନ।
ହ ହ ମାମା ସବ‌୍ଏ ହେ ହେ ଆଉ ଆଉ ହଁ ଆଉ କଣ କୁହ?
ହୁଁ ତମ ଦିଦି ଏବେ କଣ କରୁଛନ୍ତି?
ସିଏ ଏବେ କଣ କରୁଛି?
କଣ?
କଣ କରୁଚି କେୟାଣି ସିଏ? ସିଏ କିଛି କରୁନି ଏବେ ବସୁଛି ଘରେ ଏମତି ଆଉ।
କଣ ଥିଲେ ବା କୋଉ କୋଚିଂ ରେ?
ଏ ସେ କୋଚିଂ କେବେଠୁ ଛାଡ଼ି ସାରିଲାଣି।
ଆଉ କୋଉ ସ୍କୁଲରେ ଥିଲେ ବା।
ଆହା ଆ। ହଁ ସେ ସ୍କୁଲ କୁ ବି ଛାଡି ସାରିଲାଣି ସମସ୍ତଙ୍କୁ ଛାଡି ସାରିଲାଣି ସେ।
ହୁଁ ହୁଁ ତମେଚେ ଏତେ ନରମ ଭାବରେ କଥା ହୋଉଚ ଅ ହୋ ଆଛା ଆଛା ତମେ ଯେତେହେତୁ ନରମାଲ ଭ
ହୁଁ କଥା ହୁଏ ସବୁବେଳେ ମୁଁ ନରମୀଆଁ ଟା ହଁ ନରମୀଟା ନୁହେଁ କି? ନରମିଆଟା ନର
ହଁ ମୁଁ ଜାଣିଛି ହଁ ସେଇଥିପାଇଁ ସେଇଥିପାଇଁ ଅଭଦ୍ର କହିଥିଲ ମ ଦେଲା ଏଇନେ ମୁଁ ତ
ଆରେ ଅଭଦ୍ର ଆରେ ଅ କର୍ମଣ୍ୟ ମାନେ ଅକର୍ଣମ ଅ କରମର୍ଣ୍ୟ
ତ ମତେ ଅଭଦ୍ର କହିଥିଲ ନା କଣ?
ଶୁଣ୍ ଶୁଣ୍ ଅକର୍ମଣ୍ୟ ଅ କରମନ୍ୟ ମାନେ କଣ? ମନେ କର ତୁମେ କାମ କରିବାକୁ ଅସମର୍ଥ ଅଛ। ତାହା ମାନେ ହେଲା ଅକର୍ମଣୀୟ ମାନେ ତମେ ଅସମର୍ଥ ରହିଚ ମାନେ ତୁ ସେଟା ନୁହଁ କିନ୍ତୁ ତୁ ନୁହଁ। ବାସ୍ ତା ମାନେ ଯିଏ କହିଲା ସେ ଗୋଟେ ପାଗଳ।
ଉହୁଁ
ହେଲା ତ ମୁଁ ଗୋଟେ ପାଗଳ ତ ସେଇ ତାମାନେ ମୁଁ ଗୋଟେ ପାଗଳ ତ ସେଆ ଭାବିକି ମତେ କ୍ଷମା କରିଦବା ତୁମ କର୍ତ୍ତବ୍ୟ।
ଆଛା ମୁଁ ଜାଣିଛି ତମେ ପାଗଳ ବୋଲି ହେଲା। କିନ୍ତୁ ଏ ପାଗଳ ପାଗଳ ଭଳିଆ ହେଚ ମତେ ଏତେ କଥା କହି ଯାଉଛ ଜାଣିବ ଯେ ତାର ପରିଣାମ ଟା କଣ ହବ?
ଆରେ ମୁଁ ବୁଝୁଛି ସେଇ ସେଟା ସେଟା ମୁ ବୁଝୁଛି ନିହାତି ପରିଣାମ ବୋହୁତ କ୍ଷତିକାରକ ହବ। ଏଇଟା ଅତି ଗଭୀର କ କଥା ଏଇ ଗଭୀର କଥାର ମୁଁ ତୁମକୁ ସମର୍ଥ ସମର୍ଥ ଅଛି ଗଭିରତା ଥାରେ ତୁମ ପାଇଁ। ତମ କଥାରେ ମୋ ସମର୍ଥ ରହିଲେ ବି ମୁଁ କଣ କରିପାରିବି। ତୁମକୁ ସାହାଯ୍ୟ କରିବା ପାଇଁ ମୁଁ ଅସମର୍ଥ ରହିବି।
ଆଛା ତମେ ତାହଲେ କହିବାକୁ ଯିବ ହିଁ କଣ ପାଇଁ ଯେ ଯେମିତି ତି ତାର ପରିଣାମ ଟା ଖରାପ ହବ।
ସଠିକ ସେଠା ବି ସଠିକ ଉତ୍ତର ସଠିକ କଥା ତମେ କହିଚ ସେ ଠିକ୍ କଥା ପାଇଁ ମୁଁ ତୁମକୁ ପୁରସ୍କାର ବିତରଣ ନେବି। କରାଯାଇ କରିପାରିବି କିଛି ଅସୁବିଧା ନାହିଁ କିନ୍ତୁ ପୁରସ୍କାର ପାଇଁ ପୁରସ୍କାର ପାଇଁ କିଛି ଅର୍ଥ ଅର୍ଥ ରାଶି ଟା ଦରକାର। ସେଇ ଅର୍ଥ ରାଶି ମୋ ପାଖରେ ଉପଲବ୍ଧ ନାହିଁ। ହଁ ଦୁଇ ଟଙ୍କା ଅର୍ଥ ରାଶି ହଁ ଦୁଇ ଟଙ୍କା ଅର୍ଥ ରାଶିରେ ଦୁଇ ଟଙ୍କା ଅର୍ଥ ଧର ସେଜଦି ମୁଁ ତମକୁ ସବୁ ଦେଇଦେବି ତ ତାପରେ ମୁଁ ଚଳିବା ଟା ମୋ ପାଇଁ ଅସମର୍ଥ ଅଥ ହୋଇଇଯିବ।
କଣ ଦିଟଙ୍କା ରେ ତମେ କଣ ଏତେ ଭିକାରୀ ହେଇଯିବ।
ହଁ ନିହାତି ନିହାତି। ଦୁଇ ଟଙ୍କାର ମହତ୍ତଵ ମୁଁ ତମକୁ ବୁଝି ଥଲି। ହଁ ନାଇଁ ବଢିଛି କିନ୍ତୁ ଦୁଇ ଟଙ୍କାର ର କଣ ତାର ରହୁଛି ତମକୁ ସେଇଟା ବୁଝାଇଥିଲି। ଆରେ ହଁ ଆଉ ଗେ ମନେ ପଡିଲା ଗୋଟା କଥା। ଦୁର୍ଭାଗ୍ୟ କହିଲା ତାହାର ଯୋଉ ରହିଲା ଆମର ଇଏ ଟା, ହଁ। ସିଏ ଯାହା ବି କହୁ। କହିଲା, ହଁ ସେ ଯଉ ତାର ବଉଛି ପ୍ରୋଜେକ୍ଟ ବି, ଏମେସ ୱାର୍ଡ ରେ ସେ କପି ପେଷ୍ଟ କରୁଛି।
ହଁ।
କିଛି ନାହିଁ ତା ଟିକେ ଜିରୋ ଚିପୁଟି କରିବ ତାକୁ ସାହାଯ୍ୟ କରିବ। ସେ ତତେ ଚକୋଲେଟ ଖାଇବାକୁ କିଛି ପଇସା ଦବ।
ହଁ ତମ ସାଙ୍ଗ ମତେ ଆଜି ଯାଏଁ କେତେ ପଇସା ଦେଇଛି। ହଁ ଚାଳିଶ, ମାତ୍ର।
ପଚାଶ, ଚାଳିଶ ପଚାଶ ପେଜ,
ହଁ।
ସେଟା ମାତ୍ର ତୋ ପାଇଁ, କେତେ ସମୟ ଲାଗିବ?
ମୁଁ ଅଧଘଣ୍ଟାରେ କରି ଥୋଇଦେବି।
ସବୁ ଯାଙ୍କ? ହ ବାପ ଦେହି। ହଉ ଠିକ ଅଛି ମ।
କିନ୍ତୁ ଚାଳିଶ ପଚାଶ ର ପେଜ ଅଛି, ଶୁଣ? ଚାଳିଶ ପଚାଶ ର ପସ୍ ଟା ଅ ଅଛି, ସେ ଯଉ ସେଇଟା କିତୁ ଜିରୋ ଜପିଟି କଲଟା ଅଧିକ ବଢିଯିବ।
ଜି ବଢିଯିବ ବଢିଯିଉ କିଛି ଅସୁବିଧା ନାହିଁ। ତାପଛ , ତାକୁକିନ୍ତୁ ଜିରୋ ଚିପ୍ଟ ଦରକାର। ନା ସେଜେ ତା ବିଷୟରେ କାଲି କଥା ହେଇଯିବା
ହଉ ଠିକ ଅଛି ମୁଁ କ କଥା ହେଇଯିବି ଆଙ୍କର କ କୋଉ ଭଳିଆ ଦରକାର ହଁ, ହଁ।
ଥା ହେଇଯିବ ଟିକେ ତୁ ଆ। ତା ସହିତ କଥା ହେଇଯିବ